ହଁ
କଣ କରୁଥିଲି
ଏଇ ବସିଥିଲି, ତମେ?
ମୁ ଖାଇକିନା ବି ଜଷ୍ଟ ଆସିଲି।
ଓହୋ
ଖାଇପିଇ ସାରିଲେଣି ଆପଣ?
ମୁଁ ଏବେ ଖାଉନି, ମୁଁ ଆପରେ ଖାଇଲି ଚାରିଟା ପାଞ୍ଚଟା ବେଳ ଏବେ ମୁଁ ସବୁ ଖାଏନି।
ଓହୋ ନାଇଁ ମୋର ଆଉ ଟିକି ଜଲଦି ବି ଖାଇଦି ଯେ ଆଜି ଏଜାମ ଥିଲା ତ କଲେଜରେ, କଲେଜ ଏଜାମ ସାରିକି ଏ ଆସିଲି ତ। ଗାଧେଇକି ଖାଉ ଗାଧେଇକି ଏବେ ଖାଉଛି ଆଉ।
ଉଁ କଲେଜ ତ ହେଲେ ଏଇଆ ଟାଇମ
ନାଇଁ କଲେଜ ଏମିତି ପ୍ରାୟ ଏତେ ଟ ରୁ
ହଁ ହଁ।
ହୁଁ। ତ ରଜରେ ଆପଣ କୁଆଡେ଼ କଣ କେମିତି କଣ କଟିଲା ରଜ, ହଁ ଦେହ ପା ଆମର ସବୁ ଭଲ ଅଛି। ଆପଣଙ୍କ ଦେହପା କେମିତି ଅଛି?
ହଁ ଭଲ ଅଛି।
ରଜ କେମିତି କଣ କଟିଲା, କୁଆଡ଼େ ବୁଲାବୁଲି କରିବା ପାଇଁ ଯାଇଥିଲେ କି କଣ?
ହୁଁ ରଜ ଭଲରେ କଟିଲା ଫାଷ୍ଟ ଫାଷ୍ଟ ରଜ ତ ପିଇସି ଘରେ। ସେକେଣ୍ଡ ରଜ ବୁଲାବୁଲି ହେଇଛି ବେଲି ଆମ ଭୁବନ ରେ କାଲୁଣୀ ଠାକୁରଙ୍କ କତିରେ ଆଉ ହିଙ୍ଗୁଳା ବୁଦ୍ଧେଶ୍ୱର ବୁଲିଛି ଆଉ ଲାଷ୍ଟ ରଜତ ବାହାରିଥିଲୁ ବୁଲିବା ପାଇଁ ବର୍ଷା ହେଲା ଯାଇ
ବର୍ଷ ଫାଷ୍ଟ ଫାଷ୍ଟ ରାଜ ଦିନ ବି ବର୍ଷା ହେଇଥିଲା। ସେକେଣ୍ଡ ଦିନ ବର୍ଷା ଟିକେ ନଥିଲା, ଲାଷ୍ଟ
ହୁଁ ଫାଷ୍ଟ ରଜ ଦିିନ ବର୍ଷା ହେଲା ଯେ ଏତେ ଇଏ ନାହିଁ ଅଳ୍ପ ହେଇଛି ସେଦିନ ପିସି ଘରେ ବୁଲିଥିଲୁ ଭାଇ ନେଇଥିଲା ବୁଲେଇ ତାଙ୍କ ସେପଟ ଆଡେ ରଜ ଉତ୍ସବ ଚାଲିଥିଲା ତ ସେଆଡ଼େ ନେଇଥିଲା ବୁଲେଇ। ଆଉ ସେ ପ୍ଲସଥ୍ରୀ ଆଡ଼ମିସନ କରିବି। ସିଲେକ୍ସନ୍ ଟା ଆଜି କଣ ପୋଷପଣ୍ଡ ହେଇଗଲା।
ଆସିନି ସିଲେକ୍ସନ ଆପଣଙ୍କର?
ଫାଷ୍ଟ ସିଲେକ୍ସନ୍ ଆସିଥିଲା ଯୋଉଁଟା ଆସିଛି ସେଇଟା ମୋର ମନ ପସନ୍ଦ ନୁହଁ ତ
ଓହୋ କୋଉଠି ପଢିବା ପାଇଁ ଚାହୁଥିଲେ କି ମାନେ ଆସିଲାନି ସେ
ନା ନା କଲେଜ ହିଁ ଆମ କଲେଜ ଆଇଛି କିନ୍ତୁ ମାନେ ଯୋଉ ଅନର୍ସ ରଖିବାର ଚାହୁଁଛି ସେଇ ଅନର୍ସ ଆଇଲାନି ଅଲଗା ଅନର୍ସ
ଓ ହୋ କଣ ସାଇନ୍ସ ନା ନା
ଆର୍ଟ୍ସ।
ଓ ହୋ। ଏଇ ବାଜି ରାଉତ କଲେଜ।
ହଁ।
ସିଲେକ୍ସନ ତ ହେଇସାରିଲାଣି ପ୍ରାୟ ପିଲା ଆଡମିସନ ବି କରିସାରିଲେଣି କିନ୍ତୁ ଆସିନି କେମିତି ଆପଣଙ୍କର ଏଯାଏ।
ନା ନା ଫାଷ୍ଟ ସିିଲେକ୍ସନ୍ କହୁଛି ପା ଫାଷ୍ଟ ସିଲେକ୍ସନ ମତେ ଭଲ ଲାଗିଲା ତ ମୁ ସେକେଣ୍ଡ ସିଲେକ୍ସନ କୁ ରଖିଥିଲି। ଆଜି ଯୋଉଟା ଆଜି ସିଲେକ୍ସନ ଆସିଥାନ୍ତା ମତେ ଏଜୁକେସନ୍ ନହେଲେ ଏଜୁକେସନ୍ ନହେଲେ ଓଡ଼ିଆ ହେଲେ ଚଲିବ ହେଲେ ପଲିଟିକାଲ ହେଲେ ହବନି ସେଥିପାଇଁ ପଲିଟିକାଲ। ପଲିଟିକାଲ ଆଇଲା ତ ସେଥିପାଇଁ ସେକେଣ୍ଡ ସିଲେକ୍ସନ୍ କୁ ଅପେକ୍ଷା କରିଥିଲି ଆଜି କଣ ପୋଷ୍ଟପଣ୍ଡ ହେଇଗଲା। ଟାଇମ୍ ଦେଇନି ଦିଆହେଇଛି ଏବେ ବାହାରିବ।
ଆ ଟିକେ ଲେଟ୍ ହେବ ଏଇନା ପ୍ଲସ ଟୁ ୟା ପରେ ପ୍ଲସ୍ ଟୁ ପିଲାଙ୍କର ଅଛି ପ୍ଲସ ଟୁ ପିଲାଙ୍କର ସରିଲା ପରେ ବୋଧେ ଆସିବ।
ହଁ ବୋଧେ ହଁ ବୋଧେ ସେଇୟା। ହବ ବୋଧେ।
ହୁଁ।
ହୁ ନାଇଁ ଫାଷ୍ଟ ପିଲା ତ ଆଡ଼ମିଶନ ଯୋଉ ମାନେ କରିଛନ୍ତି କରିଛନ୍ତି ତାପରେ ଏବେ ସେକେଣ୍ଡ ସିଲେକ୍ସନ ଟା ବି ଆସିବାର ଅଛି। ଦେଖିବା କେବେ ଆସୁଛି ଆଉ।
ତ କୁଆଡ଼େ ବୁଲାବୁଲି କରିବା ପାଇଁ ଆଜି ଯାଇଥିଲେ ନା ନାଇଁ ଆଜି?
ଉୁଁ ବର୍ଷା ସକାଳୁ ତ ହଉଥିଲା ତାପରେ ମତେ ଥଣ୍ଡା ଟିକେ ଟିକେ ହେଇଯାଇଥିଲା ବୋଲି ମୁଁ କୁଉଆଡ଼େ ଯାଉଚି ଘରେ ତ ବୁଲୁଚି।
ଥଣ୍ଡା କଣ ଏଇ ବର୍ଷାରେ ବୁଲିକି ଥଣ୍ଡା ହେଇଯାଇଥିଲା ନା କଣ ଥଣ୍ଡା କେମିତି ହେଲା? ଓ ହୋ ବର୍ଷାରେ କୁଆଡ଼େ ବୁଲିବା ପାଇଁ ପଳେଇଥିଲେ?
ହୁ ହୁ ବୁଲିବି କୁଆଡେ ବର୍ଷା ହେଲା। ପାଦ ତ ଖାଲି ବାହାରକୁ ବାହାରିଲା ଘରୁ। ଥ ଏ ଘରୁ ସେ ଘରୁ ସେ ଘରୁ ଏ ଘରୁ। ଉଁ ଥଣ୍ଡା।
ମେଡିସିନ ଫେଡିସିନ ଖାଆନ୍ତୁ ଭଲ ହେଇଯିବ ଆଉ।
ହୁଁ ମତେ ମେଡିସିନ ମତେ ଥଣ୍ଡା ହେଲେ ମେଡିସିନ ଦରକାର ପଡେନି। ସେ ମୋର ବର୍ଷ ସେ ମୋର ବର୍ଷ ବାରମାସି। ର ସାଙ୍ଗ ଯେବେ ମୋତେ ଟିକେ ୱେଦର ଚେଞ୍ଜ ହେଲେ ଥଣ୍ଡା ଯଦି ଅଲଗା କୋଉ ପାଣି ଗାଧେଇଲି ଥଣ୍ଡା। ବର୍ଷାରେ ଭିଜିଲି ଥଣ୍ଡା। ତ ମୋର କିଛି ଆଗରୁ ଏବେ ନଥିଲା ଏବେ ପୁରା ଥଣ୍ଡାଳିଆ ହେଇ ଯାଇଛି।
ଉ ହୁଁ। ହ ବ ଆସ୍ତେ ଆସ୍ତେ ଇଏ ବଡ ଘାସ ମାନେ ଜିନ୍ସ ଚେଞ୍ଜ ହଉଛି ଏ ଯୋଉ ଜିନ୍ସ। ହରମୋନ୍ ଚେଞ୍ଜ ହଉଛି।
ମତେ ଥଣ୍ଡା ହେଲେ ଏମିତି କିଛି ନାହିଁ ଟିକେ ଟିକେ ଥଣ୍ଡା ହୁଏ ମୁଁ ସେଇଥିରେ ବି ସବୁ ହୁଏ।
ହୁଁ ନର୍ମାଲ ଥଣ୍ଡା ଜରରେ କଣ ବେଶୀ କିଛି ଲାଗିବ। ଲେ ଯା ଟିକେ ତଣ୍ଟି ବସିଯିବ ନହେଲେ ନାକରୁ ପାଣି ବାହାରିବ ସେତିକି ଆଉ ବଡ?
ହୁଁ ନା କିଛି ନାଇଁ ଖାଲି ଛିଙ୍କ ହୁଏ ଖାସ ହୁଏ ଏତିକି ତଣ୍ଟି ବି ବ
ଓ ହ ଥଣ୍ଡା ହେଲେ ତ ନର୍ମାଲ ଥଣ୍ଡା ହେଲେ ଯେମିତି ତି ଇଏ ତଣ୍ଟି ବସିଯିବ।
ଆଉ ଯାହାହେଲେ ବର୍ଷକୁ ମତେ ତିନିଥର ଜର।
ହୁଁ ହୁଁ ମାନେ କଣ ଗଣିକି ରଖୁଛନ୍ତି ବର୍ଷକୁ କେତେ
ହେଁ ହେଁ ମୋର ଏଇଟା ହୁଏ ସେଇଟା ସତ କଥା ମତେ ତିନିଥର ହିଁ ଜର ହୁଏ। ଥରେ ହବ ମାନେ ଦି ଦିନି ପାଇଁଁ ଆ ଦେଢ଼ ଦିନ ଭିତରେ ଭଲ ଯିବ ତାପରେ ପୁଣି ଯୋଉଟା ଅଳ୍ପ ଦିନ ପାଇଁ ଲାଷ୍ଟରେ ଯୋଉା ଜରଟା ହବ ସେଟାମାନେ ପୁରା କଣ୍ଟିନିଉସିଲି। ଏ ଚାରି ପାଞ୍ଚ ଦିନ ହେଇଯିବ।
ହଁ ଟିକେ ଟିକେ ଅଧିକ ଦିନ ଧରି ରୁହେ ଆଉ।
ହୁଁ ସେ ମାପି ଚିପି ସେ ମାପି ଚିପିକି ଆସେ।
ତ ଏବେ କଣ ହଉଥିଲା କି ଏବେ ମି ଆ ଆପଣଙ୍କୁ ଯୋଉ ମେସେଜ କରିଥିଲି ଆପଣ କହୁଥିଲେ କଣ ମେହେନ୍ଦୀ ଲଗୁଥିଲେ କଣ ଥିଲା ଫଙ୍କସନ କିଛି?
କିଛି ନାଇଁ ସେମିତି ମୁଁ ବସିଲେ ଖାଲିଟାରେ ଯଦି ବସିଥିବି ମୋ ମାଇଣ୍ଡ କାମ ମୁଁ ସମସ୍ତିଙ୍କି ବସିକି ଡ଼ାକିମି ନା ନା ଆରିକା ମୋ ଦିଦି ହାରିକା କଣ ଆମ ଝିଅ କି ମୁଁ କବି ଆସ ମେନ୍ଦୀ ଲଗେଇବ ମୁଁ ବସି ମେନ୍ଦୀ ଲଗଉଥିଲି ସେମାନଙ୍କୁ କାଲି ଲଗେଇଦେଇଥିଲି କାଲିନୁ ତିନି ଦିନି ହେଲାଣି ରେଗୁଲାରଲି ସମସ୍ତଙ୍କହାତରେ ମେହେନ୍ଦି ଲାଗିଛି। ତ ମୋ ହାତ ବାକି ଥିଲା ମୁଁ ଆଜି ଲଗଉଥିଲି।
ଆଖିନୁ କାଲି ନା ପଅରଦିନ ବୋଧେ ପଅରଦିନ
ଏ
ଓହୋ।
ହୁଁ ବିନା ଅକେଜନରେ ବି ଆମ ଘରେ ମେହେନ୍ଦୀ ହଳ ତା ଚାଲେ ଆମ ଘରେ ସବୁଦିନ ଅକେଜନ ଆମେ ମାନେ ଆମେ ଭଉଣୀ ମାନେ ଏକାଠି ଥିଲେ ଆମ ଘରେ ସବୁ ଦିନି ରଜ ସବୁ
ସାଙ୍ଗସାଥି ଭଉଣୀ ଫଉଣୀ ମାନେ ମିଶିଲେ ତ ହଁ ସାଙ୍ଗସାଥି ଭଉଣୀ ଫଉଣୀ ମାନେ ମିଶିଲେ ଗୋଟେ ମାନେ ଗୋଟେ ଭଲ ଲାଗେ ଖୁସି ଖୁସି ଲାଗୁଥିବ ଆପଣଙ୍କ ପାଇଁ ସେଇଟା ଗୋଟେ ପର୍ବ ଆଉ।
ଆମେ ତ ପାଞ୍ଚ ଭଉଣୀ ଆଙ୍କ ତ କିଛି ସାଙ୍ଗର ଦରକାର ପଡ଼େନି ଆମେ ପାଞ୍ଚ ଭଉଣୀ ତ ଆମ ଘରେ ଆମ ଶାଶୁର ତ ଝିଅ ନାହାନ୍ତି ଆମେ ତ ପାଞ୍ଚ ଆଉ
ତାଙ୍କ କେହି ଭାଇ ନାହାନ୍ତି ଖାଲି ଭଉଣୀ ମାନେ ଆପଣ ଆଉ ମାନେ ଯେମିତି ମାନେ ଆପଣ ନିଜଙ୍କ ମାନେ ଭାଇ ଭଉଣୀ ନାହାନ୍ତି ଦାଦା ବଡ଼ବାପା ଭାଇ ଭଉଣୀ
ଝିଅ ଏମ ଦାଦା ବଡ଼ା ବାପା ପୁଅ ଝିଅ ଆମେ ସମସ୍ତେ ଏକାଠି ଆମର
ଓହୋ ଜଏଣ୍ଟ ଫାମିଲିରେ ରହୁଛନ୍ତି ଆଉ।
ହୁଁ।
ଟୋଟାଲି କେତେ ଜଣ ମେମ୍ବର ମାନେ ସମସ୍ତେ ମିଶି ମୁଶାକି ଦାଦା ମ୍ ମାନେ ଦାଦା ବବା ମା ଖୁଡ଼ି
ସମସ୍ତେ ସେ ଉଣେଇଶି ଜଣ ଆଉ ତାପରେ ଏବେ ଅଠର ଜଣ କାହିଁକିନା ଆମ ଜେଜେ ମାଙ୍କ ଡ଼େଥ ହେଇଯାଇଛି ତ ଆମେ ଅଠ ଠର ଜଣ ଅଛୁ ହୁଁ।
ତାମାନେ ଆପଣ ଆପଣ ଆମର ଛୋଟିଆ ଫା ଆମର ଚାରି ଜଣ ମୋ ବାପା ବୋଉ ମୁଁ ମୋ ଭାଇ ଚାରି ଜଣ।
ଭଲ।
ଆମର ବବା ମମା ସେ ତାଙ୍କର ଅଲଗା ଜାଗାକୁ ଆମର ଏତେ ପଡୁନୁ ତ ସେ ଅଲଗା ଜାଗାକୁ ଘର କରିକି ଯାଇଚନ୍ତି ଭାରି।
ହଁ ହଁ ଆମର ମାନେ ରୋଷେଇ ଅଲଗା ହେଲେ ଆମର ଏକାଠି ରହୁଛୁ। ଚୁ ରୋଷେଇ ଟା ଅଲଗା ଅଲଗା। ଜଏଣ୍ଟ ଫ୍ୟାମିଲି ଆମ ପୁରା ସମସ୍ତେ ଏକାଠି ରହୁଛୁ ଆଉ ଅଲଗା ଅଲଗା ଖାଲି ରୋଷେଇ ହେଉଛି।
ଗୋଟେ ଜାଗା ରେ ରହୁଛନ୍ତି ଆଉ। ମାନେ ଘର ଅଲଗା ନା ମାନେ ଘର ବି ଏକାଠି ଅଛି?
ଘର ବି ଅଲଗା ନୁହଁ ମାନେ ଗୋଟେ ଗୋଟେ ଅଲଗା ଅଲଗା ଜାଗାରେ ମାନେ ଧର ଇଏ ଏପଟ ସାଇଡ ଘର ସେ ସେପଟ ସାଇଡ଼ ଏମିତି ମାନେ ଗୋଟେ
ନାଇଁ ସେଇଟା ପଚାରୁଛି ମାନେ ଗୋଟେ ଲାଗିଚି ଘର ନା ଅଲଗା ଅଲଗା ଅଲଗା ଅଲଗା ହେଇକି ଅଛି ମାନେ ଗୋଟେ ପାଖରେ ଅଛି କିନ୍ତୁ ଅଲଗା ଅଲଗା।
ହଁ ସେମିତି।
ଓହୋ ଆପଣ ମାନେ କେତେ ଭାଇ ଭଉଣୀ?
କଣ?
ଆପଣ ମାନେ ଜଣେ ଭଉଣୀ ଦି ଜଣ ଭାଇ?
ନାଇଁ ଦିଜଣ ଭଉଣୀ ଗୋଟେ ଭାଇ।
ଓହୋ।
ହୁଁ। ବଟ ମୁଁ ଆମ ଆଁ ଯଦି ଆମ ତିନି ଜଣଙ୍କ ଭିତରେ ଦେଖିବ ତାହେଲେ ମୁଁ ବଡ ଯଦି ଆମ ଟୋଟାଲି ଭାଇ ଭଉଣୀ ଭିତରେ ଦେଖିବ ତାହେଲେ ମୁଁ ଏକ ଦୁଇ ତିନି ଚାରି ନମ୍ବର। ଫାଷ୍ଟ ଭାଇ
ମାନେ ଆପଣ ଆପଣଙ୍କ ମାନେ ଭାଇ ଭଉଣୀଙ୍କ ଭିତରେ ଆପଣ ବଡ ନା ସାନ?
ମୁଁ ବଡ଼।
ତାପରେ ଆପଣଙ୍କ ଭାଇ ତାପରେ ଆପଣଙ୍କ ଭଉଣୀ?
ନା ପାଷ୍ଟ ମୁଁ ତାପରେ ଆମ ଝିଅ ତାପରେ ଆମ ପୁଅ।
ଆପଣଙ୍କ ଭାଇ ସମସ୍ତଙ୍କଠୁ ସାନ ଆଉ।
ଆପଣ ଯୋଉଁ ସମସ୍ତଙ୍କ ଭିତରେ ଆପଣ ଚାରି ନମ୍ବର ରେ ଯିଏ ରହୁଛନ୍ତି ମାନେ ବଡ ସାନ ଭିତରେ।
ହଁ ଫାଷ୍ଟ ମୋ ଭାଇ ହଁ ହଁ ଚାରି ନମ୍ବରରେ।
ଓହୋ ମ ଆପଣ ବାପା ହାରିକା ଚାରି ଭାଇ? ଓହୋ। ତ ଏଇ ଚାରିଟାରେ କଣ ଖାଉଛନ୍ତି ନା ମାନେ ରାତିରେ ଆଉ ଖିଆ ଖୁଇ ହଉନାହାନ୍ତି ଖାଉନାହାନ୍ତି। ଚାରିଟାବେଳଳୁ ଖାଇ ଦେଉଛନ୍ତି।
ନା ନା ମୁଁ ସକାଳୁ ଯାହା ୟିପି ଘେରିକା ୟିପି ତ ଏମିତି କିଛି ନାହିଁ ଯାହାବି ମୋତେ ହେଲେ ଖାଏ ତାପରେ ବାର ଟା ବାରଟା ଗୋଟେ ବେଳକୁ ଭାତ ଖାଏ ତା ଆଉ ଭୋକ ଲାଗେନି ଚାରିଟା ବେଳକୁ ଯଦି ଇଚ୍ଛା ହୁଏ ଖାଏ ନହେଲେ ନାହିଁ ରାତିରେ।
ଓହୋ ତ ଏମିତି ଖାଉଛନ୍ତି ଦେହ ଖରାପ ହଉନି?
ନାଁ।
ସକାଳ ଖାଇବା ଟା ଖାଉଛନ୍ତି ବାରଟା ଗୋଟେ ବେଳକୁ ବାରଟା ଗୋଟେ ବେଳ ଖାଇବାଟା ଖାଉଛନ୍ତି ଚାରିଟା ରେ ତାପରେ ରାତିକି ମନ ହେଲେ ଖାଉଛନ୍ତି ନହେଲେ ନାହିଁ?
ହୁଁ ଏମିତି ନାଇଁ ଯଦି ମାମାର ସୋଧଣା ପଡ଼ିଲା ତ
ଘର ତ ଯାହାଲେ ପାଟି କରୁଥିବେ।
ହଁ ନହେଲେ ନାହିଁ ଏମିତି ନୁହେଁ। ନହେଲେ ଗାଲୁ କରିଦେଲେ ସଇଲା ଆଉ।
ସବୁ ସେଇ ଗୋଟିଏ ଆଉ ଗାଲୁ ପେଲି ଦେବା ଆଉ କଥା ନ ମାନିକି ଆଉ।
ହୁଁ ନା ମୁଁ କଥା ମାନେ। କଥା ମାନେ ନା ମୋ ମୁଡ ହିସାବରେ ଆଉ।
ମତେ କାଇଁ ଲାଗୁନି ଆପଣଙ୍କ କଥା ଶୁଣି ଆପଣ କଥା ମାନୁଥିବେ ବୋଲି।
ଏ ମା, ମୁଁ ସତରେ କଥା ମାନେ। ଊଁ, ହୁଁ।
ମତେ କାଇଁ ଲାଗୁନି।
ହଁ, ତମକୁ ଲାଗୁନି ହେଲେ ବି ମୁଁ କଥା ମାନେ।
ଆପଣଙ୍କ କଥା ଶୁଣି ମତେ କାଇଁ ଲାଗୁନି ତ।
ଏମିତି କହିଲା ଆଉ ହବ?
ଏ ହେଇଥିବ ମୁଁ ଆପଣଙ୍କୁ କୋଉ ଦେଖିଛି ନା ଚିହ୍ନିଛି।
ହୁଁ ଏଇଟାବି ସତ କଥା।
ହାଲୋ।
ଏବେ ପା ଚିହ୍ନିଲ।
ନାଇଁ ନାଇଁ ଆପଣଙ୍କୁ ଚିହ୍ନି ନାଁ ନାଁ ଫଁଆ ତ କିଛି ଜାଣି କହିହେବନି ଏଇଠି। ଆଉ ଖାଲି କଥା ହଉଛି ନା ଆପଣଙ୍କୁ ଚିହ୍ନିଚି ନା ଦେଖିଛି କେବେ ମୁଁ ଆପଣଙ୍କୁ।
କି ପାରିବନି ହେଟା କହି ହବନି। ଦୁନିଆଟା ତ ଗୋଲ କେବେ ନା କେବେ ଦେଖା ହେବ ହେଲେ ଚିହ୍ନି ପାରିବନି କି ଜାଣିପାରିବନି ଆଉ।
ହୁଁ ରାଏ। ଦେଖା ହେଇଥିବ କିନ୍ତୁ ଚିହ୍ନି ନଥିବେ ଆଉ ଏମତି ସେ କିଏ ଜାଣୁଛି।
ତମେ ଏବେ କଣ ପଢୁଛ?
ମୋର ଏବେ ବିକମ ସେକେଣ୍ଡ ଇୟର।
ହଁ।
ଥାର୍ଡଇୟର ଆଉ ଗୋଟେ ସେମିଷ୍ଟାର ପରେ ଥାର୍ଡଇୟର ହବ ଆଉ। ଏଇ ଜୁଲାଇ ରେ ଅଛି ଏଇ ଜୁଲାଇରେ ଅଛି ଥାର୍ଡ ସେମିଷ୍ଟାର ଟା ଏଇ ଫୋର୍ଥ ସେମିଷ୍ଟାର ଟା। ତାପରେ ଥାର୍ଡଇୟର ହେଇଯିବ।
ହଁ
ତ ଆର୍ଟ୍ସ ମାନେ କଣ ପ୍ଲସଟୁରେ ବି ଆର୍ଟ୍ସ କରୁଥିଲେ?
ହୁଁ ପ୍ଲସ ଟୁ ରେ ହିଁ ଆର୍ଟ୍ସ।
ଓହୋ ପ୍ଲସ ଟୁ କେତେ ରେଜଲ୍ଟ ରହିଲା ଓ?
ଚାରିଶହ ଚାଳିଶ।
ବହୁତ ପାଠ ପଢୁଛନ୍ତି ତାହେଲେ ଆଉ। ଏତେ ଏତେ ରେଜଲ୍ଟ ତ ଏତେ ରେଜଲ୍ଟ ତ ଆମର ଆସିନଥିଲା କେବେ?
ଏରା ଏତେ?
ବହୁତ ଦିନୁ ହିଁ।
ହୁଁ ହଁ ମୁଁ ମୋ ପାଇଁ ବହୁତ ମୋ ମାମା ହେରିକାଙ୍କ ପାଈଁ ନୁହଁ।
ପାଇଁ ତ ଯେତେ ଅଧିକ ରଖିଲେଗି ବି ସେ ଟିକେ କମ ହଉଛି ଆଉ ଟିକେ ଅଧିକା
ଛ ଛଅଶହ ରୁ ପାଞ୍ଚଶହ ଅନେଶତ ଆଣିକି କହିବେ ଆଉ ଗୋଟେ ମାର୍ଗ କଣ ପାଈଁ କଟିଲା।
ଉଁ ଆଉ ଗୋଟେ ମାର୍କ ଯଦି ଆଣିଥାନ୍ତୁ ଆମେ ଟିକେ ଖୁସି ହେଇଥାନ୍ତୁ।
ଠିକ ଠି ଠିକ୍ ଯଦି ପୁରା ଅଲ୍ ଇଣ୍ଡିଆ ତା ଆଗକୁ ତୁ ଯୋଉ ଫାଷ୍ଟ କ୍ଲାସ ପାଇଲୁ ବୋଲି ଘରେ ଲୋକ ରାଜି ନାହିଁ।
ହଁ ଘର ଲୋକଙ୍କ ପାଇଁ ଯେତେ ମାର୍କ ରଖିଲେ ଟିକେ କମ ହବ।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
ଦିଲୁ କାଇଁ ପଳେଇଲୁ?
ଆ ହୋଉ ମୁଁ ରହୁଛି ହଁ।